ହ୍ୟାଲୋ
ସୁଭିଲା ସୁଭିଲା?
ହଁ ସୁବିରା କଲ୍ କଟିଗଲା।
ହ କାଇଁ କଲ୍ କଟି ଯାଇଥିଲା? କେମିତି କଟିଲା କଲଟା କଁ ପାଇଁ କଟିଲା?
ହେତ୍ ନେଟୱର୍କ
ରାହୋ ପେ ତେରି ମେଁ ଯାଉଁ କୋଉ ପ୍ଲେ ଟା?
ଟେମ୍ପ୍ଲଟୋ
ହାଲୋ ତମର ଯୋଉ ଖାଇଲ କଣ? ଆଁ ହ୍ୟାଲୋ
ହ୍ୟାଲୋ
ଖାଇଲ କଣ?
କଣ ଶୁଭୁନି ମତେ କିଛି? ହାଲୋ।
ଖାଇଲ କଣ ଖାଇଲ?
ଖାଇଥିଲି ସେ ଆଉ ଖାଇନି। ଆସିବି ପରେ ନା।
ହଉ। ବ୍ଲୁଟୁଥ ଠିକ୍ ଶୁବୁଚି?
ହଁ।
ଆଉ
ହୁଁ।
ଆଉ ଜିଅ ଯାଇଥିଲା?
ନା।
ହାଲୋ। ହାଲୋ।
ହଁ।
ହୁଁ ହଁ।
ଗଲନି।
ମଶା ଖାଇଯାଉଚି ବା। ମଉସା ଏତେ ଓଜନ ଆଜି ନ କଇବା ଭଲ ଆଜି ବହୁ ଚାଉଚନ୍ତି।
ମଶା କୁ ମାରିଲେ ଜୀବ ହତ୍ୟା ଦୋଷ ଲାଗିବ। ହାଲୋ।
ଏ ଗୋଇଠା ଦେବେ ଏ ହୁଁ।
ଆଁ ଜୀବ ହତ୍ୟା ଦୋଷ ଲାଗିବ ମଶା ମାରିଗଲେ।
ଜୀବ
ଜୀ-ଜୀବ ହତ୍ୟା ଦୋଷ ଲାଗିବ
ହ ହଁ ବା ଚାଲୁନି ମୋର କାଇଁ ଚାଲୁନି ହଁ
ହ
ଆଁ କହୁନୁ?
ଆ ଯୋଉ
ହୁଁ
ହ ପଗୁ ପଗୁଆ
ତମର ହଁ ସେ କଲେଣି କିୁନ୍ତୁ ମତେ ଆଜି ହିଁ କହହୁଚନ୍ତି ଅଧାରୁ ହା ହା।
ପ୍ରଭୁୁ ଗଟେ ମାସ ଚାଲିଛି ହଉଥାଉ ଉଇ ଗାଡିଭଳିଆ ଚୁଲା
ପଗୁ କୋଉଦିନ ଆସିବ?
କାଲି
ଆର ୱିକ
କାଲି ଆସିବ ନା ଆର ୱି
ଆବେ ସିଏ ପଳେଇଲାଣି ଏଠିକି ହସ୍ପିଟାଲରେ ଜଏନ କଲାଣି।
ହଁ ସେତ କହିଥିଲା ତାକୁ ଜର ହେଇଛି। ନେଟୱର୍କ ଚାଲୁନି।
ଗୁଡୁର ତାର କାଳେ କୋଉଠି ଝଗଡା ହେଇଥିବା ନୁହୁ
ଏ କଣ ଏ
ସୁବୁନି?
କହୁଥିଲା କି ତ ଫିର ତେରା କସେ ଏଡିଟ କରୁ?
ହ୍ୟାଲୋ
ହଁ। ଓୁ।
ହଁ କୁହ?
ତୁମେ କୁହ?
ଖାଇଲେ କଣ?
ନକୋ।
ହଁ।
ହଁ କରେଣ୍ଟ ଫାରେଷ୍ଟ ଜୋରେ ଶୁଅନ୍ତା।
ରୋଲ ଖାଇବ?
ରୋଲ କିଏ ଖାଇାଉ ଥିଲା?
ଖାଇବ କି?
ସେଇ ଯୋଉ ଭାଇଚି ମୋର
ଆଁ
ମଁ ଭେଜା ଖାଉନ?
ସେଇଟା ତ
ମୁଁ ଭଜା ଖାଏନ?
ସେଟା ନାଁ ହଁ ନର୍ମାଲ ଭଜା।
ସୁଭୁନି।
ତାର ଦିଟା ଆଇଡି। ଆ ଇଲୋ ମା ଆଜି କରଥିଲେଲୋ
ଜାଣିଛ। ହଁ। ଆ ହ ସେଇଠି ରଖିଦିଅ ଇଏ କଣ? ହାଲୋ।
କହୁନ?
ସିଜିନ୍ କଣ ଯାନ୍ ନ? ହାଲୋ। ହାଲୋ।
ଶୁଭୁନି?
ଆରେ ୟାର୍
ହଁ।
ଯୋଉ ଟପିକ୍ କଥା ହୋଉଥିଲ? ସେ ନହେଲେ ଝଗଡ଼ା ହେଇଥିବ, କି ଯାହା ଚାହୁଁଥିବ ସେଇ ଟପିକ୍ ରେ ରିିଲ୍ କଣ ପାଇଁ ଆସେ ଜାଣିଚ କଣ ପାଇଁ ଜାଣିଚ?
ହଁ।
କଣ ପାଇଁକା?
ଫୋନ୍ ଫୋନ୍ ର ଯୋଉ କଥା ଗୁଡ଼ାକ କଣ ଥା କଣ? ମୁଁ ଦେଖିଥିଲି ଗୋଟେ ରିଲସ୍ ରେ।
ମେଟା ଏ ଆଇ ସେ କଥା ଟା ଶୁଣୁଛି। ଦେଇକି ସେ ଇନ୍ଫର୍ମେସନ ଇମ୍ସ ଚେରି ଟା ଆମକୁ ଦଉଛି। ନେଟ୍ ଅନ୍ ଥିବ ନା, କିଛି ସମୟ ପାଇଁ କୁଆଡେ କଥା ହଉଥୁବୁ।
ହୁଁ, ଦୂରଟା ସେ ଯୋଉ ପ୍ରିଣ୍ଡୋର ଗୋଟେ ଆସେ
କଣ?
ରିଣ୍ଡୋ
କଣ ବ୍ରୋ କୋଉଟାର? କୋଉଟାରେ?
ମୋ ଫୋନ୍ ରେ।
କଣ ପାଇଁ ଆସଛି?
ଗ୍ରୀନ୍ ଡଟ୍ ଆସେ ବା।
କୋଉଠି ଆସିବୁ କୁହ? ଆଁ,
ଏଇ ବେଟ୍ରି ପାଖରେ।
ହଁ ସେଟା ପା କଥା ହେଲେ ଆସେ।
ହଁ ସେଇଆ ପା କହୁଚି କଥା ହେଲେ ଆସ
ତା ଭାଏସ୍ ହୁଁ। ସେଇଥିପାଇଁ। ସେଇ ସେଇଟାଉ ତୋ କଥା ଶୁଣୁଛି ଗ୍ରୀନଡ।
ଉଁ, ମୁଁ ଏ ଚାରୁ କଣ ପାଇଁ ଗଫୁରି? କଣ ହଉ?
ହ୍ୟାଲୋ। ଟିକେ ଡୋର୍ ପାଖକୁ ଯାଅଠି।
ତପୁ ଠୁ ପା ହଟସ୍ପଟ ନେଇଚି।
ତପୁ ପୁଅ
ତପୁ ଠୁ ପା ହସପଟ୍ ନେଇଛି।
ଏ ଦେଖିବୁ ଆ। ଲୋ
ଗଛକୁ
ହୁଁ।
କଥା
କଣ ଖାଇ
ଶୁଣ କିଏ କଣ ଖାଇବା କିଏ କୁହ ଇ ସାଙ୍ଗ ଆଇଲେ ମୁଁ ଯିବି।
କୁହ କାଲି
ହାଲୋ।
ହଁ।
କହୁନ।
ତମେ କୁହ
କହୁନୁ କହି ହେଉନି।
ତମକୁ କୋଉ ସବଜେକ୍ଟ ତମକୁ କୋଉ ସବଜେକ୍ଟ ପଢ଼ିବାକୁ ଭଲ ଲାଗେ।
ହଁ। ସୁବୁନି।
କିଛି ଭଲନା ନା କିଛି ବି ଭଲାଗେ ନା।
ପ୍ରେମ ପ୍ରେମ ପ୍ରେମ ସ ପାଠ ପ୍ରେମ ପାଠ।
ସେଟା କଣ ଅଛି ନା?
ପ୍ରେମ ପାଠ ଭଲ ଲାଗେନି।
ଲୁଟସ ବଗେରା।
ଓ ତ ଭାରି ହ।
ଉଁ
ବ୍ଲୁଟୁଥ୍ ଟା ଲଗେଇଦେଲି ଆଉ। ଏଟା ଯେତେ ବ୍ଲୁଟୁଥ୍ ର ଉଲ୍ଟା ପଶେଇ ଦଉଚନ୍ତି ନୁହଁ?